କଁ କରୁଛନ୍ତି ମ୍ୟାଡାମ?
ନମସ୍କାର।
ନମସ୍କାର ନମସ୍କାର।
ହଁ ଶୁଭୁଚି?
ପୁରା ଶୁଣା ଯାଉଚି।
ହଁ କୁହନ୍ତୁ?
କଣ କରୁଛନ୍ତି?
ଏଇଠି ବସିଚି ଆଉ ଖିଆପିଆ ସାରି ସବୁ ସାରି କାମ ସାରି ଏଇଠି ବସଚି। ଶୋଇନି ଆପଣ କଣ କରୁଛନ୍ତି?
ମୁଁ ବି ସେଇଆ କରିଛି ଆଉ, ଆଜି ଜଲଦି କାମ ସରିଯାଇ ଚି। ଆଉ ବାସନ ଫାସନ ମଜା ମଜି ସବୁ ସରିଲାଣି ବିରି ଚାଉଳ ଟି କେ ଭିଜେଇ ଥିଲି। କାଲି ଛୁଆ ନାସ୍ତା ନେବେ ତ, ବିରି ଚାଉଳ ଟିକେ ଭିଜେଇ ଥିଲି। ତାକୁ ବାଟି ବୁଟିକି ରଖିଲି। ଆଉ କଣ ଟିକେ ତେଲ ମାଲିିସ କଲି, ଶୋଇବାକୁ ଯାଉଥିଲି ନିଦ ହେଇନି ଆଉ।
ହଁ କ କଣ କରୁଥିଲେ ରୋଷେଇ ଆଜି ଖାଇଲେ?
ରୋଷଇ ଆଜି ରୁଟି, ମଟର ଆଳୁ ତରକାରୀ।
ଉ ହୁଁ ଓହୋ ସେଥିପାଇଁ ଜଲଦି ହେଇଗଲା।
ଜଲଦି ହେଇଗଲା।
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଶୋଇଲେଣି ଆଉ। ପୁଅ ଦେହ ଟିକେ ଭଲ ନାହିଁ ତ। ଟିକେ ଜରୁଆ ଜରୁଆ ଲାଗୁଛି ସେଥିପାଇଁ କି ଏ ପଢିଲାନି ଟିକେ କହିଲା ମୁଁ ଯାଇକିରି ଖାଇ କି ଶୁଏ ନାଇଁ ଖାଇବେନି କେମିତି ଶୋଇପଡିବ ମୁଁ ସେଥିପାଇଁ ଜଲଦି ତା ପାଇଁ କରିଦେଲି ମୁଁ କହିଲି ସମସ୍ତେ ସିଏ ତ ଖାଇଲାଣି ସମସ୍ତେ ଜଣ ଜଣେ ଖାଇଦିଅ ଆଉ, ଆଉ ସେ ଖାଇଲା ତାକୁ ମେଡିସିନ ଟିକେ ଦେଲି ଖାଇକି ଶୋଇଲା। ଆଉ ଝିଅ ଯାଇଥିଲା ଟିଉସନ ତା ପିଇସୀ ଘରୁକୁ, ଆସିଲା ନଅ ଟା ହେଇଗଲା ସେ ମୋ ସାଙ୍ଗେ ଖାଇଲା ଆଉ।
ଓହୋ ଆମର ସେଇ ବନେଇଥିଲି ଆଜି ରୁଟି କରିଥିଲି ବନ୍ଧା କୋବି ଭାଜିଥିଲି ସେ ମୋ ମମି ପ ପଠେଇଥିଲା କଣ ସେ ଅଣ୍ଡା ତରକାରୀ ହେଇଥିଲା ବୋଧେ। ସେୟାକୁ ପଠେଇଥିଲା ଦିଟା ପଠେଇଥିଲା ୟାଙ୍କ ପାଇଁ ଗୋଟେ ବାପାଙ୍କ ପାଇଁ ଗୋଟେ ଆଜିତ ମଙ୍ଗଳବାର ଆମେ ଖାଇବୁନୁ ହୁଁ। ଆମେ ଖାଇବୁନୁ ସେଥିପାଇଁ ବାପାଙ୍କୁ ଗୋଟେ ହଁ। ସେଥିପାଇଁ ବାପା ଆଙ୍କୁ ଗୋଟେ ଗୋଟେ ଦେଇଦେଲି ଖାଇଲେ। ତାପରେ ବନ୍ଧା କୋବିଟା ଭାଜି ଥିଲି ବନ୍ଧା କୋବି ଟା ଭଲ ଲାଗୁଛି କିନ୍ତୁ ରୁଟି ସାଙ୍ଗରେ ଭାଜି ଖାଇ ହେଲା ଆଉ।
ଆଉ ଖାଲି ବନ୍ଧା କୋବି ନା ଶୋୟାବିନ ପଡିଛି।
ଉଁ ନା ନା ଛୋଟ ସୋୟାବିନ ପକେଇଲେ ବି ଭଲ ଲାଗେ ଯେ କିନ୍ତୁ ଆମର ଟିକେ ସୋୟାବିନ୍ ମୋ ହଜବେଣ୍ଡ ଟିକେ ପସନ୍ଦ କରୁନାହାନ୍ତି ଖାଇବା ପାଇଁ ସେଥିପାଇଁ ମୁଁ ଖାଲି ବନ୍ଧାକୋବି ତ ଆଳୁ ଭାଜିଥିଲି।
ଓହୋ ନାଇଁ ରୁଟି ସହିତ ଭଲ ଲାଗେ ରୁଟି ପରଟା ସହିତ। ତ ବନ୍ଧାକୋବି ବନ୍ଧାକୋବି ଭଜାଟା ଭଲ ଲାଗେ।
ହଁ ନାଇଁ କୁହନ୍ତି ନା ଏବେ ଭଲ ଲା ଏବେ ତ ବଢିଆ ଲାଗୁଛି ବନ୍ଧାକୋବି ଖାଇବାକୁ।
ଓ ସିଜିନ ଅନୁସାରେ କହୁଛନ୍ତି ନାଇଁ। ନାଇଁ ଭଲ ଲାଗେ ଏବେତ ଆମର ବି ଆସିଥିଲା। ଆଣିଥିଲେ ଭଲ ଲାଗୁଥିଲା। ତାପରେ ମୁଁ ଗୋଟେ ଥର ଭାଜିଛି ବାକି ଆଉ ଏମିତିରେ ଚକୁଳିରେ ବରାରେ ସିମେଇ ଉପମାରେ ଏମିତି ପକେଇ ପକେଇ ସବୁ କରିଦିଏ।
ହୁଁ।
କାରଣ ଆମର ପିଆଜ ପଡେନି ନା ସେଥିପାଇଁ ବନ୍ଧାକୋବି ଟା ସବୁଥିରେ ଆଡ ହେଇଯାଏ।
ହଁ ବନ୍ଧାକୋବି ଆ ପିଠା ପିଠା ବିରି ଚାଉଳ ପିଠା କଲେ ବି ତା ଦେହରେ ପକେଇ
ଆ ହଁ ସବୁଥିରେ।
ହୁଁ।
ଆଉ ଖରାବେଳେ କଣ ରୋସେଇ ହେଇଥିଲା?
ଖରାବେଳେ ଆଜି କରିଥିଲି ଭାତ କରିଥିଲି। ଉଁ ତାପରେ କରିଥିଲି ପୋଟଳ ଆଳୁ ତରକାରୀ କରିଥିଲି। ଆଉ ସେ ଯୋଉ ଇଏ ଡଙ୍କ ନୁହଁ କଖାରୁ ଡଙ୍କ। ପଡି ଟିକେ ଆଳୁ ଆଉ ସାରୁ ଆଉ କଖାରୁୁ ପଣସ ମଞ୍ଜି ଟିକେ ପକେଇ ସୋରିଷ ମସଲା ଦେଇ ବାଦାମ ଦେଇକି ସୋରିଷ ମସଲା ବାଟିଥିଲି। ତାକୁ ଦେଇକିରି ଟିକେ ତାକୁ ଟିକେ ରାଇ ଭଳିଆ ବନେଇ ଦେଇେଇଥିଲି ହଁ ଗୋଟେ ରାଇ ବନେଇଥିଲି।
ରାଇ ତ ଆଉ ପୁରା ଆଉ।
ହଁ ତାପରେ ଯୋଉଟା ଆଙ୍କ ପାଇଁ ଟିକେ ମାଛ ଫ୍ରାଏ କରିଥିଲି ଆଉ।
ଉଁ ହୁଁ।
ରବିବାର ମାଛ ଆସିଥିଲା ନା ନା ନା ରବିବାର ମାଛ ହେଇଥିଲା। ହଁ ସେଇଟା ଥିଲା।
ଆଁ ହାଁ।
ସେଟା ଥିଲା ତ ମୁଁ କହିଲି ବେଶୀ ଦିନ ହେଇଗଲେ ଭଲ ଲାଗେନି ନା। ରହିଗଲେ ସେଥିପାଇଁ ତାଙ୍କ ପାଇଁ ଆଜି ବନେଇଦେଲି।
ଇଏ ବି ଦିନି ହେଇଗଲାଣି ଆଉ ଦୁଇ ତିନି ଦିନି।
ହୁଁ ବନେଇଥିଲି ସିଏ ତାଙ୍କର ଖାଇଦେଲେ।
ହଁ ଠିକ ଅଛି ପୁଅ ପିଲା ଖାଇବାରେ କଣ ଅଛି।
ହଁ ତାପରେ ଆମେ ଆମର ପୋଟଳ ଆଳୁ ମୁଁ କହିଲି ଡାଲି ଫାଲି ବନେଇଲା ବେଳୁ ଭଲ ଭଲ ଲାଗୁନି। ଡାଲି କଣ ବନେଇବି ପୋଟଳ ଆଳୁ ତରକାରୀ ବନେଇ ଦେବି ପୋଟଳ ଆଳୁ ତରକାରୀ ରେ ଭଲ ଲାଗୁଛି ଖାଇଆକୁ।
ଭଲ ଲାଗୁଥବ ପିଆଜ ରସୁଣ ବାଲା କରିଥିଲେ ନା ସାଧା?
ନା ନା ପିଆଜ ରସୁଣ ବାଲା ବନେଇଥିଲି। ପୋଟଳ ଆଳୁ କଷା କଲା ଆଳୁ କଣ ବେଶୀ ଲାଗୁଛି ଏମିତି ମସଲିଆ ମସଲିଆ।
ସେଥିପାଇଁ ତରକାରୀ ବନେଇ ଦେଇଥିଲି ଆଉ ଝୋଳ କରିକି ଆଉ।
ହଁ ଝୋଳ କରିଦେଇଥିଲି ଭଲ ଲାଗୁଥିଲା ପୋଟଳ ତରକାରୀ ଭଲ ଲାଗୁଥିଲା ଝୋଳ କରି ଟିକେ ମସଲା କମ୍ ଲାଗେ କଷା କଲେ ଟିକେ ମସଲିଆ ମସଲିଆ ଦେଖାଯାଏ ବେଶୀ।
ହଁ ହଁ କଷା କଲେ ସିଏ ଡାଲି ହେଇଥିବ କଷା ଟିକେ ହେଲେ ସେ ଚଳିବ।
ମୁଁ ଡାଲି ବି କଲିନି ଜାଣି ପୋଟଳ ଆଉ ଝୋ କଲି ଝୋଳ କରିଥିଲି ବଢିଆ ଲାଗୁଥିଲା ସିଏ ବି ଟଙ୍କା ଭଲଲାଗୁଥିଲା ଡଙ୍କା ଟା ତ ଭଲ ଲାଗେ ଏମିତି ଟେ ବନେଇଲେ ଆଉ
ହଁ ଡଙ୍କ ଟା ନାଇଁ ଡଙ୍କ ଟା ସମସ୍ତଙ୍କୁ ଭଲ ଲାଗେ। ମତେ ବି ବହୁତ ପସନ୍ଦ ଲାଗେ।
ହଁ ସେଇଟା ତ ଆମର ଦେଶୀ ଖାଦ୍ୟ।
ହଁ ପୋଇ ଡଙ୍କ କଖାରୁ ଡଙ୍କ। ବେଳେ ବେଳେ ମୁଁ ତ ଜାଣିନି କିନ୍ତୁ ମୋ ନଣନ୍ଦ କରିଥିଲା ଗୋଟେ ଥର କଣ ପାଣି କଖା କଖାରୁ ଡଙ୍କ ନା କଣ?
ଆପଣଙ୍କ ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଧେ ସେଥିପାଇଁ କୋଟି କୋଟି ଆବାଜ ଆସୁଛି।
ହ ନା ମୁଁ ତ ପୁରା ବାହାରି ହିଁ
ହଁ ଏବେ ଶୁଭିଲା। ହୁଁ କଣ କହୁଥିଲେ?
ମୁଁ କହିଲି ଡଙ୍କ ଟା ସମସ୍ତଙ୍କୁ ଭଲ ଲାଗେ ଯେମିତି ପୋଇ ଡଙ୍କ କଖାରୁ ଡଙ୍କ। ଆଉ ପାଣିକୁ କରିରେନି କିନ୍ତୁ ମୋ ନଣଦ ବନେଇଥିଲେ ମୋତେ ଦେଇଥିଲେ। ସେ ବି ସେ ବି ଭଲ ଲାଗୁଥିଲା।
ହୁଁ କଖାରୁ ରଙ୍ଗ ଟା।
ଅ ପାଣି କ ଖର ରଙ୍କ ଥାଏ ନା।
ପାଣି କଥା ଡଙ୍କ ଥାଏ ଇଏ ଖାଲି କଖାରୁ ଯୋଉ ଆମର
ହଁ ଏଇଟା ହେଲା କଣ କଖାରୁ ମାନେ ବୋଇତିଆଳୁ ବି କୁହନ୍ତି। କିଏ କିଏ ମାଖନ ବି କହନ୍ତି।
ମାଖନ।
ତାର କେତେ ନାଁ ଅଛି ଆଉ କିନ୍ତୁ ଆମେ କଖାରୁରେ ଜାଣିଛୁ ଆଉ।
ମତେ ବେଶୀ ତାର ଯବ ଫୁଲ ଟା କଖାରୁ ଫୁଲକୁ ଯୋଉ ଚାଉଳ ବି ବରା କରନ୍ତି। ପିଠା ହଁ ପିଠା ସେଇଟା ମୋର ବହୁତ ପସନ୍ଦ। ମୁଁ ସେ ବହୁତ ଖାଏ ସେଇଟା ହବ ମାନେ ସେ ମାନେ ହୁଁ ସେ ତ ଗରମ ଗରମ ଖାଇବା ଭଲ ଲାଗେ ସେଥିପାଇଁ ସିଏ ହଉଥିବ ମୁଁ ଖାଉଥିବି।
ହଁ।
ହୁଁ।
ତାକୁ ମାନେ ଟିକେ ଅପେକ୍ଷା କରିବାକୁ ପଡେ ବେଶୀ କଖାରୁ ଡଙ୍କର ମାନେ ଅଟେଇଲେ ତାପରେ ଫୁଲ ଟା ବେଶି ଫୁଟିବ ଆଉ ଡଙ୍କ ତ ଏମିତିରେ ବି ଅଳ୍ପ ହଉ ଖାଇ। ହେଇଯିବ କିନ୍ତୁ ଫୁଲ ଟାକୁ ଅପେକ୍ଷା କରାଯାଏ।
ଅପେକ୍ଷା କରାଯାଏ କିନ୍ତୁ ଆମର ଇଏ ଡଙ୍କ ନା ବହୁତ ବଡ ମାଡି ଥିଲା। କିନ୍ତୁ କିଛି ଫୁଲ ନାହିଁ ଇଏ ନା। କିଛି ବାହାରିଲାନି ତାକୁ କାଟିକି ଆଣି ଡଙ୍କ ରାଇ କରଦେଲି।
ଅହୋ ଫୁଲ ଆସିଥାନ୍ତା କିନ୍ତୁ ତୁ ତଳେ ମାଡିଥିଲା ନା ଏମିତି
ତଳେ ତଳେ ତଳେ ମାଡିଥିଲା।
ତଳେ ମାଡ଼ିଥିଲା ହେଲେ ହେଇଥାନ୍ତା ଆଉ ଟିକେ ମାଡ଼ିଥିଲେ ହେଇଥାନ୍ତା।
ଆମର କରେଣ୍ଟ ପଳେଇଲା
ଉଁ ହୁଁ କରେଣ୍ଟ ପଳେଇଲା ବର୍ଷା ବର୍ଷା କିଛି ଘୋଡେଇଚି କି?
ହୁଁ। ଇଁ କିଛି ଜଣାପଡୁନି ତ ଉଁ ଖରା ସନ୍ଧ୍ୟାଳେ ତ ଘୋଡେଇ ଥିଲା ଆଉ ଚାରିଟା ତି ନି ଟା ବେଳେ ଦିଟା ବେଳେ ଏମତି ଘୋ
ହଁ କାଇଁ ପବନ ତ ବି କିଛି ଜଣା ପଡୁଥିବ ଯଦି ତାହେଲେ ଇଏ ହଉଥିବ
ହୁଁ ଗାଁ ଆଡେ ଖବାଟ ଫବାଟ ଦେଇଦେଲେ ଜଣା ପଡୁନି କିଛି।
ଏମତି ବେଳେବେେଳେ ଯାଏ ନା ପ୍ରାୟ ଯାଏ ମାନେ ସବୁଦିନ ଏମତି କଟେ?
ନା ନା ବେଳେ ବେଳେ କଟେ ସବୁଦିନ କଟେନି।
ନହେଲେ ଶୋଇବା ମୁସ୍କିଲ ହେଇଯିବ ନା।
ନା ଆମର ଇନଭର୍ଟର ଅଛି ଯେ କିଛି ଅସୁବିଧା ହୁଏନି।
ଅହ।
ହୁଁ।
ଆମର କିନ୍ତୁ ଏପଟେ କଟେନି ବାଇଚାନ୍ସ ବର୍ଷା ପବନ ହେଲେ
ହୁଁ।
ଟିକେ ଅଧଘଣ୍ଟା ବି ନୁହଁ କାଟିବ ସାଙ୍ଗେ ସାଙ୍ଗେ ଦେଇଦବ। ଲାଇନଟା ଆସିଯିବ ସାଙ୍ଗେ ସାଙ୍ଗେ।
ନାଇଁ ଆଡେ କଟିଲେ ବି ସାଙ୍ଗେ ସାଙ୍ଗେ ପଳେଇ ଆସେ ସେ ଲାଇନ ବେଶୀ ଟାଇମ କାଟିକି ରଖେନି।
ହଁ ଆ ଗାଁ ପ ଙ୍କ ଏରିଆରେ ତ ପୁରା କଟିବ ମାନେ କଟିବ ମାନେ ଦି ଘଣ୍ଟା ନହେଲେ ତିନି ଘ ଟାଇମ ସବୁ ପାୱାର କଟ ତାଙ୍କର ସବୁ
ହଁ ଗାଁ ରେ ତ ଦିନ ସାରା ଦି ଦିନ ତିନି ଦିନ ଆସ ଯୋଉ ଦିନ ପ୍ରବଳ ଯୋରେ ବାତ୍ୟା ହେଇଥିବ ମାନେ ସେତ ଆଠଦିନ ଲେଖ
ମୋବାଇଲ ପୁରା ସୁଇଚ୍ଅଫ ହେଇଯିବ ଚାର୍ଜ ବସେଇକିରି ମାନେ ରଖିଥିବେ ବହୁତ ବୋ
ହଁ ସେଇଥିପାଇଁ ତ ଗୋଟେ ପାୱାର ବ୍ୟାଙ୍କ ଆଣିବାକୁ ପଡଲା ଗାଁ ରେ ଯେତେବେଳେ ରହିଥିଲୁ ଯେତେବେଳେ ପାୱାର ବ୍ୟାଙ୍କ ଗୋଟେ କିଣିଲୁ ସେଥିଲାଗି ପାୱାର ବ୍ୟାଙ୍କ ଚାର୍ଜ କରିବୁବୋଲି ଯେତେବେଳେ ବାତ୍ୟା ମାନେ ବାତ୍ୟାରେ ଆସଙ୍ଗେ ଆସିବ ମାନେ ଗାଁ ମାନେ ସେପଟ ସାଇଟ ରେ ତ ବେଶି ମାନେ ପବନ ବର୍ଷା
ହଁ ହଁ ଗାଁ ପଟେ ତ ପୁରା ସତର୍କ ଆଉ
ସେଥିଲାଗି ଉଁ ଲାଇନ କଟିବ ଯେ ଗଛ ଗୁଛ ପଡିଯାଏ ଲାଇନ କଟିବ ଯଦି ଗଲା।
ହଁ ସେ ତାରରେ ଗଛ ପଡିଗଲେ ତ କଟିଯାଏ।
ହଉ ଠିକ ଅଛି ମୁଁ ଯାଉଚି ଶୋଇବି ରଖୁଚି।
ହଉ ଠିକ ଅଛି।
ହ।